ମଶ ନମସ୍କାର କଣ କରୁଚନ୍ତି ଆପଣ?
ହଁ ମୁଁ ଏମିତି ବସିଛି ଆଉ। ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ସାଇଡ ରେ ବଇଚି ଗୋଟେ ଜାଗାରେ ଆଉ।
ହଁ ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଆପଣଙ୍କ ଘରେ।
ହଁ ଆମ ଘରେ ହେଲେ ଟିକେ ମାନେ ବାବାଙ୍କ ଦେହ ଟିକେ ଭଲ ନାହିଁ ପାଣିପାଗ ଟିକେ ଖରାପ ରହୁଛି ନାଁ।
ଓ ହଁ।
ସେଥିପାଇଁ ତାଙ୍କ ଦେହ ଟିକେ ଖରାପ ଥିଲା। ଏବେ ଔଷଧ ଦେଇକି ଭଲ ଅଛନ୍ତି ସେ।
ମେଡ ମେଡିକାଲ ଯାଇଥିଲେ ନାଁ ନାହିଁ।
ସେ ଅଁ ହଁ। ଯାଇଥିଲି ବା ଡାକ୍ତରଖାନା ଯାଇକି ଦେଖେଇକି ଆଣିଛି।
ହଁ ହଁ।
ଏବେ ସେ ସୁସ୍ଥ ଅଛନ୍ତି। ଆଉ ଆଜି ପାଣି ପାଗଟା ଭଲ ଲାଗୁଛି ନାଁ।
ହଁ ଆଜି କାହାଳିଆ ପାଗ ଅଛି ତ।
ହଁ ଆମର ଏପଟେ ବି ସେଇ ପାଗ ଚାଲି ଏଁ ଆରେ ଦେଖେ ଏଇ ପାଗ ଟା ମୋତେ ଭଲ ଲାଗେ।
ହଁ।
ତମକୁ ଭଲ ଲାଗେନି?
ହ। ଏଇ ପାଣିପାଗ ଟା ଭଲ ଲାଗେ ଆଉ ହଁ।
ହଁ ହଁ। ଏଇ ପାଣିପାଗ ଟା ଭଲ ଲାଗେ ଆଉ। ଆକଚ୍ୟୁଲି କାଲି କଣ ହେଇଛି? କାଲି ଆମର ଏପଟେ ବହୁତ ଜୋରରେ ବର୍ଷା ହେଇଛି।
ହଁଅଁ ରା ରାତିରେ।
ହଁ କାଲି ରାତିରେ ଏପଟେ ବହୁତ ଜୋରରେ ବର୍ଷା ହେଇଛି। ଆଉ ଦିନରେ ପୁରା ବହୁତ ଖରା ହେଇଛି।
ହଁ ହଁ।
ହଁ। ଆଉ ଏମିତି ସେଚ୍ୟୁସନ ଏମିତି ସବୁ ହବା ପାଇଁ ଲୋକମାନଙ୍କ ତାଙ୍କର ଦେହ ଖରାପ ରହୁଛି।
ହଁ ଦେହ ଖରାପ ରହୁଛି। ବାର ମାନେ ବାରି ରଖ।
ଅଧିକ ଖରା ହଉଛି। ପୁଣି ବର୍ଷା ବର୍ଷା ହେଇଯାଉଛି ସେଥିପାଇଁ ଲୋକମାନଙ୍କର ଦେହ ଖରାପ ହେଇଯାଉଛି।
ହଁ ମୌସୁମି ଟା ଚେଞ୍ଜ ହଉଛି ନାଁ।
ହଁ ହଁ ମୌସୁମି ବା ହେଁ ଆଁ ଭିନ୍ନ ଭିନ୍ନ ହଉଛି ସେଥିପାଇଁ ଏମିତି ସବୁ ତ ଏତେ ଅସୁବିଧା ହଉଛି ଆଉ।
ଖରା ହଉଛି ବର୍ଷା ହଉଛି ପୁଣି ବେଳେ ବେଳେ କାଆଁଳିଆ ହେଇଯାଉଛି।
ଉଁ ହୁଁ ହୁଁ।
ହୁଁ।
ପାଣିପାଗ ଠିଁକ ରହୁନି ଆଉ ମୁଁ ଦୂରଦର୍ଶନ ମାଧ୍ୟମରେ ଦେଖିଥିଲି ଗତକାଲି
ହଁ।
ସେ କହୁଥିଲା କି ଚାରି ଦିନ ଧରିକି ବର୍ଷା ହବ।
ହଁ ଲଂଘୁଚାପ ନାଁ କଣ?
ହଁ ଲଂଘୁଚାପ ହବ ଏମିତି କହୁଥିଲା।
ଅଁ ହଁ।
ହଁ। ତ ଏମିତି ଲୋକମାନେ ତ ବାହାରକୁ ବାହାରିବା ଟା ଅସୁବିଧା ହବ।
ନିଶ୍ଚିନ୍ତ।
ହଁ ତ ମୁଁ ମାନେ ବର୍ଷା ଆମର ତ ଏବେ ଏତେ ଅତ୍ୟାଧିକ ଯ ଖରା ହଉଛି ସେଥିପାଇଁ ତ ପାଣିର ମଧ୍ୟ ଅଭାବ କୋଉ କୋଉ ଜାଗାରେ ଦେଖା ଯାଇଚି।
ହଁ।
ହଁ କୋଉ କୋଉ ଜାଗାରେ ମରୁଡି ଆସି ଯାଇଚି।
ହଁ ଏବେ ଯୋଉ ବର୍ଷା ହେଇନଥିଲା ଏବେ ତ ହଁ ମୌସୁମୀ।
ହଁ ବର୍ଷା ହେଇନଥିଲା ବହୁତ ଦିନ ଧରି ଖରା ହଉଥିଲା ଏବେ କିଛି ଦିନ ହବ ଖରା ହଉଛି ବର୍ଷା ହଉ ଚିନା ତଥାପି ମରୁଡ଼ିଟା କମିନି। ଧୀରେ ଧୀରେ କମେଇବା ପାଇଁ ଲାଗିଛି ଯଦି ମୋ କିଛି କି ପଦକ୍ଷେପ ଭାବିଛି ଯେ ବର୍ଷା ଜଳକୁ ଯଦି ଆମେ ସଞ୍ଚୟ କରିକି ସର କ୍ଷଣ କରି ରଖିବା ତାହେଲେ ମରୁଡ଼ି ଟା ଦେଖାଯିବନି।
ଠିକ୍ ଠିକ୍।
ହଁ।
ମାନେ ଷ୍ଟକ୍ କରିକି ରଖିବାକୁ ପଡିବ ଆଉ।
ହଁ ମୁଁ ଆଉ ମୋର ବନ୍ଧୁ ସବୁ ମିଶିକି ବସିଥିଲୁ।
ହଁ।
ତ ଆମେ ସେ କଥା ଆଲୋଚନା କରୁଥିଲୁ ଯେ ଆ ବର୍ଷା ଜଳକୁ କୁ ଯଦି ଆମ ଘର ଛାତ ଉପରେ କିମ୍ବା ଯିଏ ଯୋଉ ଜାଗାରେ ସବୁ ସଞ୍ଚୟ କରି ବର୍ଷା ପାଣି ରଖି ରଖିବା ତ ଆମର ଆଉ ମରୁଡ଼ି ଟା ଦେଖାଯିବ ନାହିଁ।
ହଁ ଘର ଯାହାର ଯେତିକି ଜାଗା ଅଛି ଆଉ।
ହଁ ଛାତ ଉପରେ ଆମେ କିଛି ବନ୍ଧ ବାନ୍ଧିଦେଲେ ବର୍ଷା ଜଳ ରହିଯିବ। ନହେଲେ ତ ଆମର ଛାତ ଉପରେ ପୁରା ଛାତ ଉପରେ ଯେତ ଏତିକି ବର୍ଷା ଜଳ ପଡୁଛି ସେ ଗୋଟେ ଯୋଉ ନଳା ମଧ୍ୟ ମାନେ ଆମର ମାନେ ଯୋଉ ବାରଣ୍ଡାକୁ କାଢା ହେଇଯାଇଛି। ସେଇଟା ଆମର ନ କରିକି ଆମେ ଯଦି ସେ ନଳା ମାଧ୍ୟମରେ ରଖିପାରିବା ସେ ପାଣି ଟାକୁ ହେଲେ ଭଲ ହବ ଆହୁରି।
ନିଶ୍ଚିନ୍ତ।
ହଁ ସେମିତି କରିବା ଏସବୁ ମରୁଡି ପାଇଁ ଏସବୁ ପଦକ୍ଷେପ ଆ ହଁ। ଏକଥା ଆଉ ବେଶୀ ବର୍ଷା ମଧ୍ୟ ହେଲେ ଅଂଶୁଘାତ ଦେଖାଯିବ ନା।
ହଁ।
ଅତ୍ୟଧିକ ବର୍ଷା ଫଳରେ ଏବେ ସେମିତି ପାଣିପାଗ ଚାଲିଛି ଅତ୍ୟଧିକ ଖରା ମାନେ ପୁରା ମରୁଡି ଅତ୍ୟାଧିକ ବର୍ଷା ଅଂଶୁଘାତ।
ହଁ ଆମର ଯୋଉ ହୀରାକୁଦ ଡ୍ୟାମ୍ ଅଛି। ସେଥିରେ ବି ଜଳ ରଖିପାରିବେ ଯାହାହେଲେ ବି। ସେଇଠୁ ସବୁଆଡେ ଯାଉଛି ନା ଜଳଟା
ହଁ ହଁ ହଁ। ହୀରାକଦ ଡ୍ୟମ୍ ଠାରୁ ସବୁ ଯାଉଚି।
ହଁ ଜଳପ୍ରପାତ ଟା ଆମର।
ହଁ ଜଳପ୍ରପାତ ନା ସେଠୁ ଆମର ଯୋଉ ବିଦ୍ୟୁତ ବାହାରୁଚି। ବିଦ୍ୟୁତ୍ ସଂରକ୍ଷଣ ପାଇଁ ତ ଜଳ ଦରକାର ନା ତ ସେମାନେ ବର୍ଷ ସେ ଜଳ ସଞ୍ଚୟ କରିକି ନିଶ୍ଚୟ ରଖୁଥିବେ।
ସେଇଟା ଗୋଟେ ଭଲ ଆଇଡିଆ।
ହଁ। ଆମେ ବି ସେମିତି କରିବା ଆଉ ତା ମୋ ଜାଗାରେ ମୁଁ। କରିବି ତମ ଜାଗାରେ ତମେ ତମ ବନ୍ଧୁ ସାଙ୍ଗସଥି ସମସ୍ତଙ୍କୁ କହିବ। ଯେ ଆମେ ଏମିତିକି କରିବା। ବଲି କିଛିଟା ଜଳ ସଂରକ୍ଷଣ ହେଇପାରିବ ଆମକୁ ଦେଖିକି ଆମ ସାଇ ପଡିଶା ସେମାନେ ମଧ୍ୟ କିଛି କରିବେ।
ହୁଁ ହୁଁ।
ହଁ ଏମିତି ହେଲେ ଭଲ ଲାଗିବ।
ସେ ପାଣି ଟା ନିଜେ ୟୁଜ୍ କରିବେ ଆଉ ଯେତେଳୁ ମାନେ ବର୍ଷା ଫର୍ଷା ନହବ।
ହଁ ସେ ପାଣି ଟା ଆକୁଚାଲି ଗଛରେ ମଧ୍ୟ ଦେଇହବ।
ନିଶ୍ଚିନ୍ତ।
ଆଉ ବର୍ଷ ର୍ଷା ଜଳକୁ ଆମେ ଆଉ କୋଉ ଭାବରେ ତାକୁ ବ୍ୟବହାର କରିବା ମାନେ ବର୍ଷା ଜଳକୁ ଫୁଟ୍ ଏଇ ଫୁଟେଇସି ତାକୁ ଛାନିକି ରୋଷେଇ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇ ପାରିବ।
ନିଶ୍ଚିନ୍ତ ଏ ଯୋଉ ଚୁଆ ପାଣି ପିଉଚନ୍ତି ଲୋକ। ଯୁଆଡେ ପାଣି ନାହିଁ ଲୋକ ନଈ ପାଣି ପିଉଚନ୍ତି ପାଣି ପାଉନାହାନ୍ତି ଲୋକ।
ହଁ। ସେମାନେ ବର୍ଷା ଜଳ ସଞ୍ଚୟ କରିକି ତାକୁ ଫୁଟେଇକି ଛାନିକି ପିଇଲେ। ଭଲ ହବ କିମ୍ବା ପୋଖରୀ ନଈ ଜଳ ପିଇଲେ କିଛି ଅସୁବିଧା ନାହିଁ ତାକୁ ପ ତମେ ଛାନିକି ହବ ଗରମ ପୁରା ଫୁଟେଇବାର ଅଛି। ତାପରେ ପୁଣି ଛାନିକି ପିଇଲେ ଦେହ ସୁସ୍ଥ ରହିବ।
ଠିକ୍।
ଆଉ ସେମିତି ପୋଖରୀରୁ ଆଣିକି ପିଇଦେନେ ଦେହଟା ସେଥିପାଇଁ ଖରାପ। ହେଇଯାଉଛି ଅଧା ଦିନରେ ମଣିଷ ଯୋଉ ମରିଯାଉଛି ସେଥିପାଇଁ।
ଠିକ୍।
ଆଉ ପୋଖରୀ ଗାଡିଆ ମାନଙ୍କରେ ସବୁ ଅଳିଆ ସେଠି ପଡୁଛି।
ହଁ ସବୁ ଜିନିଷ ତ ସେଠି ସବୁ ଖୋଲଦଉ ହଁ।
ପୋଖରୀ ଜଳ ନଈ ଜଳ ତ ବହୁତ ଦୂଷି
ଦୂଷିତ ହଁ ଯିଏ ଯାହା ଗଲା ପକେଇଲେ।
ଯିଏ ଯାହା ଗଲା ପକା ଆମର ଗୋଟେ ପ୍ର ପ୍ରତ୍ୟେକ ଗାଁ ରେ ଯଦି ଗୋଟେ ଗୋଟେ ଆମର ଡସ୍ ଡଷ୍ଟବିନ୍ ରଖା ହୋଇଥାନ୍ତା ତା ଆଉ କିଛି ଅସୁବିଧା ହେତାନି। ସମସ୍ତେ ଅଳିଆ ନେଇକି ସେଠି ପକେଇ ଥାନ୍ତେ ସେଟା ଗୋଟେଇ ସପ୍ତାହ ପରେ ତାକୁ ନିଆଁ ଲଗେଇକି ଜାଳି ଦିଆ ହେଇଥାନ୍ତା।
ମାନେ ତିନି ଜାଗା ମାନେ ତିନି ପ୍ରକାର ଡଷ୍ଟବିନ୍ ଗୋଟେ ପଥଲିନ୍ ଗୋଟେ ମାନେ କୁଟା ପଥଲିନ୍ ତିନି ପ୍ରକାର ହେଲେ ଠିକ୍।
ହଁ।
ମାନେ ଅଲଗା ଅଲଗା ଡଷ୍ଟବିନ୍ ଏଟା ବି ହେଇପାରିବ ଆମେ ତାକୁ ଗଛରେ ବି ଲଗେଇ ପାରିବା ସେଇଟା ମାନେ ଖତ ସାର ବି ହେଇପାରିବ।
ହଁ ସେଇଆ ତ ଆମେ ଖତ। ଆ ଯେତିକି ସବୁ ପ୍ଲାଷ୍ଟିକ୍ ଜିନିଷ ଅଲଗା ରଖିଥାନ୍ତେ ଆଉ ଜିନିଷ ଅଲଗା ରଖ ରଖି ଥିଲେ ସେ ସବୁ ଆମର ଖତ ହେଇଯାଇଥାନ୍ତା ତା ଉପ ଉପରେ ଗୋବର ପକେଇଥିଲେ ସେଟା ଗୋଟେ କମ୍ପୋଷ୍ଟ ହେଇଯାଇଥାନ୍ତା ନା। ସେ କମ୍ପୋଷ୍ଟ ଖତ ନେଇକି ଆମେ ଜମି ବାଡି ଆ ଗଛରେ ଯୋଉଥିରେ ମଧ୍ୟ ଲଗେଇ ପାରିଥାନ୍ତେ।
ସେଇଟା ଭଲ ଆଇଡ଼ିଆ।
ହଁ, ଏମିତି କରିଦେଲେ ପୋଖରୀ ମଧ୍ୟ ଆଉ ଦୂଷିତ ହୁଅନ୍ତା ନି ନା। ପୋଖରୀ ପାଣି ଆଣିକି ଲୋକମାନେ ତାକୁ କୁ ଫୁଟେଇକି ବ୍ଲିଚିଂ ପାଉଡର ଫାଷ୍ଟ ପକେଇ ଦେଇଥାନ୍ତେ। ପୋଖରୀରେ ତାପରେ ତାକୁ ଆଣିକି ଫୁଟେଇକି ଭଲ ଭାବରେ ତାର ବ୍ୟବହାର ଜାଣିଲେ। ମଣିଷ ସୁସ୍ଥ ରହିଥାନ୍ତା।
ଠିକ୍।
ଆମର ଏପଟେ ଆମ ସାଙ୍ଗସାଥି ମାନେ ଏମିତି ସବୁ ପଦକ୍ଷେପ ନେଇକି କିଛି କିଛି ଆ କରିବୁ ଆରମ୍ଭ କରିବୁ ଭାବିଛୁ ଆଉ।
ରାଇଟ ବହୁତ ବଢିଆ ଜିନିଷ ବାହ ବାହାର ଷ୍ଟେଟ ରେ ସବୁ ଏଇଭଳିଆ କରଛନ୍ତି ନା ଆଉ। ଏ ଯୋଉ ଗ୍ୟାସ ଏବେ ବଢିଲା ଲୋକ ଗୋବର ଟ୍ୟାଙ୍କ କରିକି ଗ୍ୟାସ ଜଳିଲେ ନା ନାଇଁ।
ହଁ।
ଘଷି ବିି ଯୋଉ ଜାଳିକି ଗ୍ୟାସ୍ ଜଳେଇଲେ ଆମ ଏପଟେ କଣ କେହି ଘଷି ପାରିବେନି। ଖତ ସବୁ ପଦାରେ ନଷ୍ଟ ହବ।
ହଁ, ସେମିତି ହଁ। ଆମର ଏପଟେ ମଧ୍ୟ ଏମିତି ହେଇଥିଲେ ଆମର ମଧ୍ୟ ବିଦୁତ୍ ବଞ୍ଚିଥାନ୍ତା ଜଳ ବଞ୍ଚିଥାନ୍ତା। ପ୍ଲାଷ୍ଟିକ ରେ ୟୁଜ କମ ହେଇଥାନ୍ତା ସେ ସବୁ ହବା ପାଇଁ କିଛି ସମ୍ ସମୟ ତ ଲାଗିବ ଧୀରେ ଧୀରେ ଆରମ୍ଭ କରିବା ପାଇଁ ପଡିବ ଆଉ। ସେଥିପାଇଁ ମୁଁ ଆମର ଏପଟେ ଯେତିକି ହବ ଆରମ୍ଭ କରିବି ଆଉ ତମେ ତମର ସେପଟେ ଯେତିକି ହବ ଆରମ୍ଭ କର।
ନିଶ୍ଚିନ୍ତ।
ଏମିତି ହେଲେ ଭଲ ଲାଗିବ।
ହଁ।
ହୁଁ, ହୁଁ।
ସେଇଟା ସବୁଠୁ ସୁବିଧା ଗୋଟେ ଭଲ ଆଇଡିଆ ଟେ।
ହଁ, ଅ।
ନିଜେ ଯିଏ ଚାଷ କରୁଛନ୍ତି ଲୋକ ବାହାର ଷ୍ଟେଟ ରେ ସବୁ ଏଇଭଳିଆ କରିକି ବିକୁଛନ୍ତି ନା ଆଉ। ଯୋଉ ଆମେ କୋକୋପିଟ ଯୋଉ ଆଣୁଛେ ସେ ବାହାର ଷ୍ଟେଟ ରୁ ତାଙ୍କ ନିଜେ ଖ ତ ଜିଆଖତ କରିକି ଏଇ ଡଷ୍ଟବିନ୍ ରୁ ମାନେ ଅଳିଆ ରୁ ସେଇଏ କରିକି ପକଉଛନ୍ତି।
ହଁ। ଆଉ ଖତ ଆସେ କୋଉଠି ସେ ଅଳିଆରୁ ସେମାନେ ଇଏ କରି ଖତ କରନ୍ତି ଯଦି ଆମେ ନିଜେ ଖ ଖତ କରିଥାନ୍ତେ ସେଇଟା ଆହୁରି ରାସାୟନିକ ହୋଇଥାନ୍ତା।
ହଁ।
ଆଉ ଗୋଟେ ପ୍ରାକୃତିକ ହେଇଥାନ୍ତା ଆଉ ଆମେ ଯୋଉ କିଣିକି ଆଣୁ ସେ ଯୋଉ ପିଢଆ ଇଏ ସେଇଟା ଟିକେ ତ ଅଲଗା ହେଇଯାଉଛି ନା।
ଆମେ ସେଇ ବିଷୟରେ କିଛି ଜାଣି ନାହାନ୍ତି ନା ଆମର ଧାରଣା ଅଲଗା ପ୍ରକାର ହଁ କିଣିକି ଆଣିକି ପକେଇଦବା ଗଛ ମୂଳେ। ଆମ ନିଜେ ୱେଷ୍ଟ କରୁଛୁ ସବୁ ଜିନିଷ ଗୁରା।
କିଣିକି ଆଣିବ ଠିକ୍ ଅଛି କିନ୍ତୁ ବାଡିରେ ଯୋଉ ସବୁ ପନିପରିବାରେ ଏସବୁ ପକେଇଥିଲେ ଭଲ ହେଇଥାନ୍ତା
ସେଇଟା ବହୁତ ଭଲ ଲାଗେ ଯୋଉ ଜିଆଁ ଖତ କରୁଚନ୍ତି।
ହୁଁ। ଯିଆଁ ଆମେ ସଂଗ୍ରହ କରିକି ଖତରେ ଛାଡି ଦେଇଥେ। ମାଟି ଛାଡିଥିଲେ ସେ ଫୁସ୍ ଫୁସିଆ କରିଥାନ୍ତା।
ହଁ ଗାଁରେ ଯୋଉ ପୁରୁଣା ଖତ ଅଛି କଦା ସେଠି ବି ଯିଆଁ ଅଛନ୍ତି ସେଇଥିରେ ମାନେ ଆମେ ପକେଇକି ଆଉ ଟିଏ କିଛି କରିକିଲେ ଭଲ ହୁଅନ୍ତା। ବାହାରେ ଯୋଉ ଖତ୍ ତ ଭଲ ପକଉଚନ୍ତି ଯିଆ ଖତ ତାଙ୍କର ଉପରେ ନେଟ୍ ହାଉସ୍ କରିଦଉଚନ୍ତି ଆମେ କଣ ଏତି ଖତ ଗଦାରେ ପାଣି ଫାଣି ସବୁ ମିଶି ଯାଉଚି।
ହଁ। ବାହାରେ ସବୁ ଭଲ ଚାଲିଚି ଆମର ଏପଟେ ଯାହା ଟିକେ ଭଲ ଚାଲିଲେ ଆମକୁ ଚଲେଇବା ପାଇଁ ପଡିବ ଆଉ।
ଆମେ ଏପଟେ ଲୋକଙ୍କୁ କହିଲେ ଲୋକ କହିବେ ପାଗଳ ଟା ଏମିତି କଣ କହୁଚି।
ହଁ ପାଗଳ ଟା କାହିଁକି ପାଗଳ କହିବେ କାହିଁକି ନା ଆମେ ବା ନିଜେ ତ ଗ୍ରହଣ କରୁନୁ ନା ସେ କଥ୍ କଥା ଗୁଡିକ। ଆମେ ଯଦ୍ ଯଦି ବର୍ଷା ପାଣି ସଂଗ୍ରହ କରିବା ତାକୁ ଯଦି ଭଲ ଭାବରେ ଇଉଜ୍ କରିବେ ତାପରେ ଜଣେ ଆମ କଥା ଶୁଣିବ। କାଇଁ ଆମେ ଠିକ୍ ନଥିବା ଆମ କଥା କେହି ଶୁଣିବେନି ନା। ପ୍ରଥମେ ସେଥିପାଇଁ ନିଜେ ଷ୍ଟାଟ୍ ଆରମ୍ଭ କରିବା। ତାପରେ ଅନ୍ୟ ଆମର ଦେଖିକି ଅନ୍ୟ ମାନେ କରିବେ।
ସେଇଟା ସବୁଠୁ ଭଲ ଆଇଡିଆ ଗାଁ ରେ ଯୋଉ ଏତେ ଅଳିଆ ସବୁ ଆଣିକି ପୋଖରୀରେ ପକେଇ ଦଉସନ୍ତି ଯୋଉ ଯାହା କାମ ହେଲା ଯାହା ବଳିଲା। ଏଇ ସାଦ ଫାଦ ଯୋଉ କରୁଚନ୍ତି ଲୋକଙ୍କର ମରିବା ଲୋକଙ୍କର।
କଥା ହେଇକି ମତେ ବହୁତ ଭଲ ଲାଗିଲା। ଆଚ୍ଛା ତମର କଣ କାମ ଅଛି ପରା ଏବେ?
ଥ୍ୟାଙ୍କ ୟୁ।
ହଉ ଧନ୍ୟବାଦ୍ ନମସ୍କାର୍।
ହୋକେ।